ଆ ହଁ କହ।
କଣ କରୁଚ?
ପୁଅକୁ ଖୁଏକି ଖୁଆକିରି କାମ ସରିଲା ଆଉ।
ଓହୋ ତା ଲେ ପରସ୍ତ ସଇଲା।
ଫୁଣି ନେକ୍ସଟ ପରସ୍ତ ଷ୍ଟାର୍ଟ।
ଷ୍ଟାର୍ଟ ହବ ହୁଃ।
ବର୍ଷା ଘର ହେଇଚି ତ।
ଉଁ
ବର୍ଷା ଜୋରେ ହଉଚି ପା।
ବର୍ଷାଟା ଜୋରରେ ନୁହଁ ହଉଥିଲା ସଇଲାଣି। ଉଁ ଆଉ କଣ ଖାଇଥିଲୁ?
ଅଟା ଆଉ ସୁଜି ମିସା ଚକୁଳି।
ହୁଁ ହଁ ଆମର ବି ସେମତି ହୁଏ। ସେତିକ ଦେ ଆମର ରୋଷେଇ ରାତି ରୋଷେଇ ପାଇଁ ମୁଁ କାଟୁଚି ପରିବା, ମୋ ଝିଅ ସବୁ ଚୋପା ଛଡୋଉଚି।
ଯାହା ହଉ ହୁଁ ହୁଁ । ନାମ ଆଜି ଏକାଦଶୀ ନୁହେଁ କି ଏକାଦଶୀ ରେ ଟିକେ ଏକାଦଶୀ ନୁହଁ କି ଆଜି
ହଁ ମୁଁ ଏଇଟା ତ ଜାଣିଚି ଏକାଦଶୀ, ଦ୍ଵାଦଶୀ, ତ୍ରୟୋଦଶୀ ଚତୁର୍ଦ୍ଦଶୀ
ହୁଁ ହୁଁ ଏ ମାମାଙ୍କ ପାଇଁ ବନା ହୁଏ, ମୋ ପୁଅ ଅ ଭଲ ଲାଗେ ଅଟା ଚକ କୁଳି ପିଠା ଅଟା ଖାଲି ଟିକେ ଚିନି ଲୁଣ ଟିକେ ଖାଲି ପକେଇକି
ନାଇଁ ଏଇଠା କ ହି ହିଟର କରରେ ପଡିଚି। ଓହୋ ତୋର ଏବେ ଗୋଟେ ଷ୍ଟାଟସ ଦେଖିଥିଲି ଏ ଟା କଣ ଗୋଟେ ଛାଡି ଥିଲୁ ତା ପରେ ଘରେ ତମର ବନେଇଲଣି ନା କଣ ମେସିନ ରଖିକି?
ହଁ ବନା ହଉଚି ପା
କଁ କିଏ କରୁଚି ତୁ କେନ୍ତି ହଠାତ ସେଇଆଡେ ପଳେଇଲୁ
ଇଆଙ୍କର ଇ ଏଛା ପ୍ରଥମରୁ ଦେଖୁନୁ ବିଜନେସ୍ ଫିଜନେସ୍ କେମିତି ରୁହନ୍ତି ଏଇଟି ଏମିତି ଥିଲେ ଥିଲେ କହିଲେ ଚାଲ ଗୋଟେ କମ୍ପାନୀ ରେଜିଷ୍ଟ୍ରେସନ୍ କରିବା ଦେଖିଲା ବେଳକୁ କମ୍ପାନୀ ରେଜିଷ୍ଟ୍ରେସନ୍ ଗୋଟେ କରିଦେଲେ ତାପରେ କମ୍ପାନୀ ଅଣ୍ଡରରେ ଯାହା ଯାହା ଆସିବ ହବ ସେ ସବୁ ଏମିତି କି ଆଇ ଏସ୍ ଓ ସେଟା ବି ହେଇଗଲାଣି ଷ୍ଟାର୍ଟ ଅପ ଇଣ୍ଡିଆ ଷ୍ଟାଟପ୍ ଗୋଡ଼େସ ଟା ବି ହେଇଗଲାଣି ମାନେ ପେପର ୱାଇଜି ପୁରା ଓକେ। ତାପରେ କାମ ଷ୍ଟାର୍ଟ ଏବେ ହେଲାଣି ଆଉ
ଓହୋ ମାନେ ଏଟା କଣ?
ସବୁ ଘର ଜିନିଷ ସବୁ ବନା ସେଇ ହ୍ୟାଣ୍ଡୱାସ୍ ଫ୍ଲୋର ଫ୍ଲିନର ତାପରେ ଦିସ୍ୱାସ୍ ଏସବୁ ଆଉ ଧୁ ଧୂପକାଠି ଉପରେ ଚାର୍ ପ ଚାରିପ୍ରକାର ଧୂପକାଠି ଗୋଟେ ତ ଯୋଉଟା ଷ୍ଟିକ୍ ବାଲା ଧୁ ଧୂପକାଠି ସେଇଟା ଆଉ ଗୋଟେ କୋନ ବାଲା ଧୂ ଧୂପ କାଠି ଆଉ ଗୋଟେ ସେ ଯୋଉ ମାନେ ଛୋଟ ଛୋଟ ହେଇକିରି କୋନର ସାଇଜର ଆଉ ଗୋଟେ ଛୋଟ ଛୋଟ ହେଇକିରି ଆଉ।
ହଁ ସେଇରା ସବୁ ସେଇଟା କଣ ଆପ ମାଧ୍ୟମରେ ବିକ୍ରି ହବ?
ହୁଁ
ଆଚ୍ଛା ଆପ୍ ନାଁ କଣ?
କଣ କାହା ନାଁ?
ଆପ୍ ଆପ୍ ନାଁ କଣ?
ଟା ଆପ୍ ର ନାଁ ବ୍ରହ୍ମକାର୍ଯ୍ୟ। କମ୍ପାନୀ ନାଁ ବ୍ରହ୍ମକାର୍ଯ୍ୟ ଆଉ।
ଅ ହ ଦିଇଟାଙ୍କ ସେମ୍?
ହଁ ସେଇ ଗୋଟିଏ ନାଁ ରେ ସବୁ ଆମର ଯେତେ ସବୁ ପ୍ରଡକ୍ଟ ବି ବାହାରୁଛି ବି ସେଇ ନାଁ ରେ। ଟେ
ହୁଁ ଭଲ ହବ ଲୋକଙ୍କୁ
ତାର ସମାଜ ଯେମିତି ତାପରେ ମଧୁକୁଞ୍ଜର । ସେମିତି ଆମର ଆମର ଆଉ
ଷ୍ଟାର୍ଟ ହେଇଗଲାଣି।
ହଁ ଷ୍ଟାର୍ଟ ହେଇଗଲାଣି ଗୋଟେ ମାସ୍ ଦି ଦେଢମାସ୍ ହେଲାଣି। ସେଇ ଆପ୍ ଟା ଏବେ ତ ଅଫଲାଇନରେ ଚାଲିଛି ଅନଲାଇନରେ ସେଇ ଆପ୍ ଟା ସବୁ ପୁରା ବନା ହେଇସାରିଛି ଖାଲି ପ୍ଲେଷ୍ଟୋରରେ ପକାହବ ପ୍ଲେଷ୍ଟୋରରେ ପକା ହେଇନି ଆଉ।
ହୁଁ ପ୍ଲେଷ୍ଟୋରରେ ପକାହେଲେ ତାପରେ ଲୋକ ଇନ୍ ଷ୍ଟଲ କରିକି ଚଲେଇବେ ଆଉ।
ହଁ ଯେମିତି ସବୁ ହୁଁ ଏଇଟା ତ ସ୍ଵିଗି। କିଆ ଗୋଟେ ଗୋଟେ ତାର ଯୋଉ ସିଟିରେ ଅଛି ସେଇ ସିଟି କିନ୍ତୁ ଆମେର ଏଇଟା ଯୋଉ ଯୋଉ ଏରିଆରେ ପିଲା ଆମେ ରଖିପାରିବୁ ସେଇ ସେଇ ଏରିଆରେ ଆକ୍ଟିଭ୍ କରିବୁ ଆଉ।
ଅ ହଁ ଧୀରେ ଧୀରେ ସେ ସ୍ପ୍ରେଡ୍ ହେଇଯିବ।
ହଁ
ଚାଟିଙ୍ଗ ରୁ ଟିକେ ଏପଟ ସେପଡ ଛୋଟ ଛୋଟ ଜାଗା ଇଏ ସିଏ ତାପରେ ଧୀରେ ଧୀରେ ପକୁଲାର ହେଇଗଲା ମନକୁ ସ୍ପେଡ ହେଇଯିବ।
ହଁ।
ମୁଁ ସେରା ଦେଖିଲେ ଯେ ମୁଁ କହିଲି ଏରା କଣ ଗୋଟେ ଏମିତି ବନେଇଲାଣି ଇଏ ବୋଧେ ଆଉ ଯେନ୍ତି ଏସି ଏସି ଗ୍ରୁପ ଥ୍ରୁରୁ ବୋଧେ କଣ କଲା ଦେଢ ମାସ ହେଇଗଲା ଷ୍ଟାର୍ଟ ହେଇଗଲାଣି ମତେ କାହିଁ ଜଣେଇନୁ ମୁଁ କାହିଁ ଜାଣିପାରୁନି।
ସେଇଟା ମୁଁ କହଲି ଏକାଥର ସବୁ ଠିକ୍ ଠାକ ହେଇଯାଉ ତାପରେ କହିବି ଆଉ ଅଧା ଅଧା ସବୁ ହେଇଛି ନା।
ହୁଁ ଏରା ଏମତି ଭଲ ଲାଗେନି ଖଣ୍ଡିଆ ହଁ ପୁରା କମ୍ପ୍ଲିଟ ହେଲେ ଜାଣିବୁ ଆଉ ଚାଲିଲାଠୁ ଜାଣିବୁ ହେଇଗଲା। ଏପର୍ଯ୍ୟନ୍ତ ନହେଇ ଜି ଜିନିଷ ଗୁଡାକ କହିବା କଥା ନୁହଁ ତାପରେ ବି ହେଲେ ଗୋଟେ ଖୁସି ଲାଗେ କହିବାକୁ।
ହଁ।
ଆଗରୁ ଯ ବୁଝେଇ ପାରିବୁନି କି ଜଣେଇ ପାରିବନି।
ସେ ଯୋଉ ଧୂପକାଠି ଆଉ ଯୋଉ କୋନ ବାଲା ଯୋଉ ଧୂପକାଠି ସେଇରା ସବୁ ଯୋଉ ମନ୍ଦିରରେ ଯୋଉ ସବୁ ଫୁଲରା ଠାକୁରଙ୍କଠି ଲାଗେ। ଠାକୁରଙ୍କଠୁ ତାପରେ ଛଡା ହେଇଥାଏ ଯୋଉ ଫୁଲର ସବୁ ନେଇକି ରଖାଯାଏ। ସେଇ ଫୁଲକୁ ଆଣି କି ଶୁଖେଇକି ଗୁଣ୍ଡ କରିକିରି ସେଇ ଧୂପକାଠିରେ ସେଇଥିରୁ ସବୁ ବନା ହଉଚି ମାନେ ତା ସେଟା ଗୋଟେ ସେପ ଦିଆ ହଉଛି। ସେଇ ସେପ ଭିତର ଝୁଣା ପୁରା ହଉଚି ହେଟାକୁ ତୁ ଜଳେଇଲେ ତା ବାହାର କବ୍ ବାହାର ଟା ବି ଜଳିବ ଆଉ ଭିତର ଟାବି ଝୁଣା ଟା ଜଳିବ ଝୁଣାର ବାସ୍ ନା ଆସିବ ଆଉ।
ହୁଁ। କେତେ ସୁନ୍ଦର ତୁ ସବୁ ଦେଖ ଖୁଥିବୁତ ସେ ତମ ଘରେ ଯୋଉ କରୁଚନ୍ତି।
ନା ନା ସେରା ତ ସବୁ ଜିନିଷ ସବୁ ଆସୁଚି ର ମେଟ୍ରିଆଲ ସବୁ କିଣା ହେଇକିରି ଆସୁଚି। ଖାଲି ଆମେ ଏଇଠି ପରଫ୍ୟୁମରେ ବୁ ଡେଇକରି ତାପରେ ଛାଡୁଚୁ ଆଉ।
ଓ ହୋ ହଁ। ସେତେବେଳେ ତ ଦେଖା ହେଲା ବେଳେ ମତେ ଟିକେ ଭିଡିଓ କ କରିକି ଦେଖେଇବୁ ମୁଁ ଟିକେ ଦେଖିବି।
ହଁ।
କେତେବେଳେ ଆସିକି କେତେବେଳେ କରିକି ଯାଉଚନ୍ତି ଯାହା ଯେ କୌଣସି ତମର ଯେତେକ ସବୁ ଜିନିଷ ବନା ହଉଚି ତଳେ ଯାହା ହଉଚି ଟିକେ ତତେ ଯେତଳେ ଟାଇମ ହବ ମତେ ଟିକେ ଦେଖେଇବୁ ଦେଖିବାର କିମିତି ହଉଚି। ହୁଁ। ତୁ ତ ଶିଖିଯିବୁଣୁ ।
ସହଜ।
ମୁଁ ହିଁ ତ ସେମାନଙ୍କୁ ଟ୍ରେନିଂ ଦଉଚି ମୁଁ ଇଏ ମତେ ଟ୍ରେନିଂ ଦେଇକିରି ସି ଶିଖେଇଦେଇଚନ୍ତି ଯୋଉ ଲୋକମାନେ ଆମ ଘର ରହୁ ଛନ୍ତି ସେମାନଙ୍କୁ ଯାହାହେଲେ ନ କହିଲେ ସେମାନେ ଆଉ ଜାଣିପାରିବେ କି ନାଇଁ ନାଇଁ ପା ପାଖରେ ମାନେ
କେତେବେଳେ ଆସିକି କେତେବେଳେ ଯାଉଚନ୍ତି?
ତାଙ୍କୁ କିଛି ଟାଇମ କୁହାହେଇନି। ତୁମେ ଏସି ଯେ ମାନେ ଯେତିକିଟା ଜିନିଷ ବାହାର କରିବ ସେଇ ଜିନିଷ ଉପରେ ତୁମକୁ ଏତିକି ଟଙ୍କା ଦିଆଯିବ ତେଣିକି ସେ ଯେତେବେଳେ ତାଙ୍କର ଆସନ୍ତୁ ଯାହା କରନ୍ତୁ।
କିଏ ଲେଡିଜ ନା ଜେନ୍ସ?
ଦି ଜଣ ହଜବାଣ୍ଡ ୱାଇଫ୍ ଆସୁଛନ୍ତି ଆଉ।
ହଁ ମାନେ ସେମତି ଟିକେ ମିଡିଲ କ୍ଲାସ ହେଇଥିବେ ନା କଣ?
ହଁ ଆଗରୁ ମାନେ ଏଇ କାହା ସମସ୍ତଙ୍କ ଘରେ ଝାଡୁ ଫାଡୁ ଇଏ ଫିଏ କରୁଛନ୍ତି ଦି ଟାଇମ୍। ଆଉ ଯୋଉ ଖରା ବେଳ ଟାଇମ ଟା ଯୋଉ
ତାଙ୍କ ଟାଇମ ଟା ତାଙ୍କ ସୁବିଧାରେ ସେ ଆସୁଚନ୍ତି ଆଉ।
ଟାଇମ ହଉଚି ସେ ସେତେବେଳେ ଆସୁଚନ୍ତି ଆଉ ହେଲା।
କିଏ ବନେଇବାକୁୁ କହୁଚ କଣ?
ସେ ଯେତିକି ତାଙ୍କର ବନଉଚନ୍ତି ତାଙ୍କୁ ସେତିକି ଟଙ୍କା ସୁଇଟେବୁଲ୍ ମାନେ ତାଙ୍କ ଟାଇମ ଅନୁସାରେ।
କେ ମାନେ କେମିତି କଣ ପଇସା ରଖିଚ ସେ ସେଇ ଅନୁସାରେ କରୁଚନ୍ତି। ଏତିକି ଧୂପକାଠି କଲେ ଏତିକି ।ନା କଣ କେମିତି?
ହଁ ରହରେ ସେ ବସିସାରୁ ଗୁଡୁ ଭାଇ ବସି ସାରୁ ହଁ ମାନେ ଗୋଟେପ୍ୟାକେଟ ଧୂପକାଠି ବନେଇଲେ ପୁରା ଟୋଟାଲ ଟା ପୁରା ବନେଇଲେ ଦି ଟଙ୍କା କି ଅଢେଇ ଟଙ୍କା ନାଇଁ ତ ସେ ଯଦି ପଚିଶ ଟା ଧୂପକାଠି ବନେଇବେ ସେଇ ଅନୁସାରେ ପଚିଶ ହେଲେ ପଚାଶ। ଇଏ ଷାଠିଏ ପଞ୍ଚଷଠି ଟଙ୍କା ଆଉ। ବନେଇବାକୁ ତିନି ଘଣ୍ଟା ଭିତରେ ତୁ ତଥାପି ଦଶଟା ତିନି ଘଣ୍ଟା ଭିତରେ ତଥାପି ତୁ ପଚିଶି ଟା ଖଣ୍ଡେ ବନେଇଦବୁ। ହୁଁ।
ଭଲ ସିଏ ବି ତାଙ୍କୁ ବି ଗୋଟେ ଜବ୍ ମିଳିଗଲା ପାର୍ଟ ଟାଇମ୍ ଜବ୍।
ଆଉ କଣ? ଏବେ ଏଇଥିରେ ତ ଯୋଉମାନେ ରହିବେ ସେ ପାର୍ଟ ଟାଇମ ରେ ହିଁ ତ ରହିବେ।
ସେ ହଁ ନାଇଁ ନାଇଁ ଆଗକୁ ଯେତେବେଳେ ସବୁ ଜିନିଷ ଟା ବଢିବ ତମର ସବୁ ଇଏ ହବ।
ସେତ୍ ସେତେବେଳକୁ ଏବେ ଆମେ ଟ୍ରାଏଲ ରେ ସବୁ ଜିନିଷ ଆଣିଛୁ। ସେତେ ଯେତେବେଳେ ବେଳେ ବହୁତ ଜିନିଷ ବଢିବ ହେତେବେଳକୁତ ମାନେ ଫ୍ୟାକ୍ଟ୍ରି ଟାଇପ ର କରିବାକୁ ପଡିବ ନା ବଡ ଜାଗା ନେଇକିରି ଅଧିକ ଲୋକ ରଖିକିରି ତାପରେ ଏବେ ଯୋଉ ଗୋଟେ ଗୋଟେ ଜିନିଷ ହାତରେ ହଉଛି ସେତେବେଳେ ସବୁ ଜିନିଷ ତ ମେସିନ ହିଁ କରିବ ନା।
ହଁ ସେତେତେଳେ ଆଉ ଯୋଗେଇ ହବନି ଆଉ ହାତରେ କରିକି
ଛଣାବା ବହୁତ। ଚଗଲା ହଉଛନ୍ତି।
ଏଇଥିପାଇଁ ମୋ ପୁଅ ଏତେ ଦୁଷ୍ଟ ହଉଚି ଇଁ ହିଁ ହିଁ ହିଁ।
ବର୍ଷା ଘଡ ଘଡି ଏତେ ଜୋରେ ଥରେ ମାରିଲା ଯେ ଘଡଘଡି ଛୁ କୁଆଡେ ଶୋଇଥିଲେ ଉଠି ପଡିଲୁ।
ଏ ଭାଇ କିନ୍ତୁ ବର୍ଷା ହେଇନଥିବ ବୋଧେ‌‌।
ବର୍ଷା ହେଇଛି କିନ୍ତୁ ଘଡଘଡି ଆଉ ପବନ ଅନୁସାରେ ବର୍ଷା ଟା ହେଲାନି ଆଉ ହେଲେ ବି ଚଳିବ ମାନେ ଯୋଉ ଗରମ କୁ ଟିକେ ତ୍ରାହି ଆଉ।
ଆଉ ଆମର ଆଜି ଦେଇଥିଲା ଏସି ଇନଷ୍ଟଲ୍ କରିବା ପାଇଁ ଆଜି କ୍ୟାନସେଲ କରିଦେଇକିରି ପୁଣି କାଲି ଦେଇଚି।
ଏମତି କରୁଛି ଆମର ଗୋଟେ ଦିନ ଦେଇଦେଇଥିଲା ତାପରେ ଦିନକୁ ଫୁଣି ରଖିଲା ଏମିତି କଲା ଲେଟ୍ କଲାନ୍ତି ଆମର ଆଣିକି ର
ତାପରେ ଇଏ ଫୋନ୍ କରିକି ମାନେ ସେ କଷ୍ଟମର କେୟାରକୁ ଫୋନ କରିକି ପାଟିଗଲେ ଯେମିତି ତାପରେ ସେଏ ତାପରେ କହିଲେ ମତେ ଦେବୀ। ସିମ୍ ରେ ପ୍ରୁଫ୍ ବି ଅଛି କୋଉ ଦିନ ଆସିବ ତାପରେ ସେ କାଲି କାଲି ଦେଇଚ କାଲି ଆସିବ ଜଣେ ପୁଅ ପୁରା ବ୍ୟ
ଓ ହୋ ହଁ।
ମୁଁ ଜିନିଷ ଟା ଆସିକି ନଥିଲେ ନାହିଁ କିନ୍ତୁ ଆସିକିରି ଘରେ ଥିବା ଆଉ ହେଲା
ଆଉ ଭଲ ହଁ ହଁ ଭାରି ଇଏ ଲାଗିବ ଆଉ ତ ଅପେକ୍ଷା କର ହଉନି ଗୋଟେ ସେ ପଡି ହବନି ଲକି କଣ କହୁଛି? ଲକି ମନ ଭାରି ଖୁସି ହେଇଥିବା।
ଏମୋ ବାପା କହିଲେ ରା ଗରୁ ଚିଡିଚିଡି ହଉଥିଲା। ଏବେ କିନ୍ତୁ ଆଉ ଏତେ ଚିଡିଚିଡି ହଉନି ମାନେ ଯ ଯା ଅଛି ତ ଆଉ। ତା ଚିଡିଚିଡି ହେବା ବହୁତ କମି ଯାଇଛି।
ଛୁଆ ଟା କେତେ ଜଲଦି ବଡ ହେଇଗଲାଣି ମୋର ବିଶ୍ୱାସ ହଉନି। ମାନେ ଛୁଆ ରରୁ ତାକୁ ଧର ନୂଆ ଘରକୁ ପଳେଇଲି ତାପରେ ପୁଣି ୟାଆଡେ ଆସିଛି। ମତେ ଲାଗୁଛନ୍ତି ସେ ଛୁଆ କି ଅ ସେ ବଢ଼ିନି। ମୋ କଥା କେତେବେଳେ କିନ୍ତୁ ମନେ ପକେଇ ନା ନାହିଁ?
ହଁ କୁହେ ନା। ହୁଁ।
ମନେ ପଡେ ବା ପୁରୁଣା ଘରେ କି ଯୋଉ ମଜା ହୁଏ ଦ ରାତି ଏଆଡେ ନହେଲେ ସେପଟୁ ନହେଲେ ସେପଟୁ ସେପଟୁ ନହଲେ ଆମେ ରାସ୍ତାରେ ଯେତେବେଳେ ହେଲେ ଦୁଶଥିବା ତୁ ଏପଟ ଦୁଥୁ ମୁଁ ଏପେ ଯିବାର ଦୁୁ
ସବୁବେଳେ। ଶୁଏବା ପିଇବାଠୁ ଆରମ୍ଭ କରିକିରି ସବୁ ଆଉ। ଶ ଶ ଏଇ।
ପୁଅକୁ ସମ୍ଭାଳେ।
କ ହଁ ହଁ ବହୁତ ଦୁଷ୍ମ ର ହେଲାଣି ସେ। ହଁ ରଖୁଛି। କିଦି ଦି ଆଉ କଦେ ରହିଥିସ ହ ମୁଁ ୟ